ହ୍ୟାଲୋ।
ହଁ ଭାଇ ନମସ୍କାର।
ନମସ୍କାର ବଡ଼ ଭାଇ ଭଲ ଅଛନ୍ତି ଆପଣ।
ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ଭଲ ଅଛି ଆଉ ପାଣିପାଗ ଆପଣଙ୍କ ଏରିଆରେ କେମିତି ଅଛି।
ଆଜି ବହୁତ ସୁନ୍ଦର ଅଛି କହିବାକୁ ଗଲେ ଆଉ ସବୁଦିନ ଭଳି ଆଜି ଟିକେ ମେଘ ପାଗ ନାହିଁ। ଆଜି ଟିକେ କହିବାକୁ ଗଲେ ବହୁତ ନିର୍ମଳ ଅଛି ମେଘୁଆ ପାଗଟା ଆକାଶଟା।
ଆଚ୍ଛା। ଖାଇଲେଣି ଆପଣ?
ନା କିଛି ବି ହଁ ସକାଳେ ଟିକେ ଜଳଖିଆ ଖିଆ ହେଇଥିଲା ଏବେ ପାଇଁ କା ର ସେଇ ଚାଲିଛି ସେମିତି କିଛି ଏ ପର୍ଯ୍ୟନ୍ତ ଖାଇନାହିଁ ସକାଳ ଜଳକିଆ ଯାହା ଖାଇଥିଲି ସେତିକି ଆପଣ?
ହଁ ମୁଁ ସକାଳେ ଖାଇଥିଲି ଏବେ ରୋଷେଇ ଚାଲିଚି। ଆଉ କିଛି ସମୟ ପରେ ଖାଦ୍ୟ ଆମେ ଗ୍ରହଣ କରିବୁ ଆଉଥରେ।
ଆଚ୍ଛା ବହୁତ ବଢିଆ କଣ ରୋଷେଇ କରୁଛନ୍ତି ଆଉ ଆଜିର ଦିନରେ?
ଆଜି ତ ଶନିବାର ଆମର ଭାତ ଡାଲମା ଯାହା ହେଇଛି। ଆପଣଙ୍କର କଣ ରୋଷେଇ ଚାଲି ଅଛି?
ହଁ ଠିକ ଆପଣଙ୍କ ଭଳି କହିଲା ଏମିତି ଶନିବାର ସାଧା ଅଛି ଆମର ବୁଧେ।
ଆଜ୍ଞା। ଆଜି ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା କଣ ଅଛି କି? ହଁ।
ହଁ ଭାଇ ଆମର ଏ ପଟେ ତ ଏପର୍ଯ୍ୟନ୍ତ କିଛି ଲକ୍ଷଣ ଦେଖାଯାଉନି କିନ୍ତୁ ଇଏ ଖବର କାଗଜରେ ଦେଖୁଥିଲି କଣ ଆଉ କିଛି ସମୟ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଧହୁଏ ହୋଇପାରେ ବି।
ଠିକ।
ଆଗ ତ ସେମିତି ବର୍ଷା ଋତୁରେ କିଛି କହିହବନି କେତେବେଳେ କେମିତି? ହେଇପାରେ।
ଆଚ୍ଛା ତାହେଲେ ଏବେ ଯଦି ଆପଣ କିଛି ସମୟ ଭିତରେ ବର୍ଷା ହବ। ତାହେଲେ ଆପଣ କିଛିଟା ବୃକ୍ଷରୋପଣ କରିଦିଅନ୍ତୁ। କାହିଁକି ନା ବୃକ୍ଷରୋପଣ କରିଲେ ଆମର ବାୟୁମଣ୍ଡଳ ପ୍ରଦୂଷଣ ଏତେ ରହିବ ନାହିଁ।
ନିଶ୍ଚିତ ଭାବେ ମୁଁ କରିବି ଆଉ ଆପଣ ମଧ୍ୟ ଜାଣି ଖୁସି ହେବେ କି ବସ ଶୁଣିକି ମଧ୍ୟ ଖୁସି ହେବେ ଆମର ଏଠି ବଜାରରେ ମୁଁ ଯାଇଥିଲି ବେଳେ ଦେଖିଲି ସରକାରଙ୍କ ତରଫରୁ ବନ ବିଭାଗ ତରଫରୁ ଏକ ଟଙ୍କାରେ ଦଶ ଗୋଟି ଚାରା ପ୍ରଦାନ କରୁଛନ୍ତି। ଏକ ଆଧାର ନମ୍ବର ରେ ତ ମୁଁ ତାକୁ ଦଶଟି ତାର ବିଭିନ୍ନ ପ୍ରକାର ନେଇକି ଆସିଚି।
ଏ ତ ବହୁତ ଖୁସିର ବିଷୟ।
ହଁ ହଁ। ତାକୁ ଆପଣଙ୍କ କହିବା ଅନୁସାରେ ମୁଁ ବର୍ତ୍ତମାନ ମୋର ଖିଆପିଆ ସାରିକି ତାକୁ ରୋପଣ କରିଦେବି ଏହାକି ଭାବୁଚି ଭଲ ହବ ଏଟା ପାଗ ଭଲ ଦେଇଛି। ବର୍ଷା ମଧ୍ୟ ନାହିଁ ବର୍ତ୍ତମାନ।
ଆଉ ବୃକ୍ଷରୋପଣ ତାହେଲେ ଆପଣ କରିବା ପାଇଁ ଗଛ କିଣିଛନ୍ତି?
ଅବଶ୍ୟ।
କୋଉ ପାଖରୁ କିଣିଲେ ପରେଷ୍ଟର ଅଫିସିରୁ?
ହଁ ବନ ବିଭାଗ ତରପରୁ ଏକ ଟଙ୍କାରେ ଦଶ ଗୋଟି ଯାହା ଦଉଛନ୍ତି ପ୍ରତ୍ୟେକ ଅ ଲୋକ କିଣି ପାରିବେ ଆଉ ଯୋଉମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଅଛନ୍ତି ସେମାନେ ଙ୍କ ପାଇଁ ମାଗଣାରେ କିଛି ଦିଆହଉଛି ତ, ମୁଁ ଭାବୁଛି ଆପଣ ମଧ୍ୟ ଆପଣଙ୍କ ଅଞ୍ଚଳରେ ଯଦି ଏହି ଭଳିଆ ଅ ଯୋଜନା ଯଦି ବା ବନ ବିଭାଗ ତରଫରୁ କାର୍ଯ୍ୟକାରୀ ହଉଛି ତ ଚେଷ୍ଟା କରିବେ ଆପଣ ମଧ୍ୟ କିଛି ବୃକ୍ଷରୋପଣ କରିବେ, ତେବେ ଭଲ ରହିବ, ଆପଣଙ୍କ ହିସାବରେ ପରିବେଶ ଟା ଆମର ବହୁତ ସୁନ୍ଦର ହେବ। ସବୁଜ ସୁନ୍ଦର।
ଆଜ୍ଞା। ଆଛା, ଆପଣ ବିଜ୍ଞାନ ଉପରେ କିଛି କହିବାକୁ ଚାହୁଁଛନ୍ତି?
ମୁଁ କରିିବ ବିଜ୍ଞାନ ସମ୍ବନ୍ଧରେ ଯଦି କହିବା ତ ହଁ ଆମେ କଥା ହେଇପାରିବା କାରଣ ବର୍ତ୍ତମାନ ତ ବିଜ୍ଞାନ ଯୁଗ, ବିଜ୍ଞାନ ଦ୍ଵାରା ଆମର ପ୍ରତ୍ୟେକ କାର୍ଯ୍ୟ ଅତି ସରଳ ଓ ସୁନ୍ଦର ହୋଇପାରିଛି। ତ ଆପଣ କଣ ଶୁଣିବା ପାଇଁ? ଚାହିଁବେ ଅଧିକା
ବିଜ୍ଞାନ ଯୋଗୁ ମୋବାଇଲ ଏବଂ ଇଣ୍ଟରନେଟ୍ ସାହାଯ୍ୟରେ, ଆମେ ଦୁନିଆରେ ଯେକୌଣସି ଘରେ ଥିବା ଲ କହ କହ ମିନିଟରେ କ। ଖାଇ ପାରୁଛୁ, ଯେପରିକି ଆପଣ ନେଇକି
ହଁ।
ହ
ନିଶ୍ଚିତ ଭାବରେ ଭଲ ଯୋଗାଯୋଗ ହେଇପାରୁଛି, ଭଲ ସମ୍ପର୍କ ଟା ରହୁଛି। ଏଟା ଏକ ସ୍ଵାଗତ ଯୋଗ୍ୟ ଏବଂ ବହୁତ ଭଲ ପଦକ୍ଷେପ ଅଟେ।
ଆଜ୍ଞା। ଆଉ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବିଜ୍ଞାନ ବହୁତ ଆଗୁଆ ଅଛି।
ହଁ ତ ବିଜ୍ଞାନ ଦ୍ଵାରା ଆମର କହିବା ଯଦି ସର୍ବାଙ୍ଗୀନ ମାନବ ତଥା ସମସ୍ତ କ୍ଷେତ୍ରରେ ଏକ ପ୍ରକାର ଉନ୍ନତିକରଣ ଏବଂ ସହଜ ସାଧ୍ୟ ହେଇଛି ବର୍ତ୍ତମାନ ସମୟରେ
ଆପଣ ତ ବିଜ୍ଞାନ ସାହାଯ୍ୟରେ ପ୍ରତ୍ୟକ ଭାବେ- ଆଛା, କଣ ସବୁ କାର୍ଯ୍ୟ କରନ୍ତି ବିଜ୍ଞାନ କୁ ବ୍ୟବହାର କରିକି, ଗୋଟେ କହିବେ ଉଦାହରଣ
ଆଧୁନିକ ଯନ୍ତ୍ରପାତି ଭଲ ବିହନ ଏବଂ ସାର ଯୋଗୁଁ ଚାଷ ତ କରିବାକୁ ପଡିବ ନା, ସେଟା ହିଁ ଆମ ବିଜ୍ଞାନ ଉପରେ ବି ଯାଇଥାଏ।
ନିଶ୍ଚିତ।
ଆଉ ଡିଜିଟାଲ ଶିକ୍ଷା ଏବଂ ଅନଲାଇନ କ୍ଲାସ ମାଧ୍ୟମରେ ଘରେ ବସି ଯେକୌଣସି ବିଷୟରେ ଜ୍ଞାନ ଆହରଣ କରିବା ସମ୍ଭବ ହୋଇଛି, ବିଜ୍ଞାନ ପାଇଁ
ନିଶ୍ଚିତ ନିଶ୍ଚିତ ରୂପେ ହେଇପାରିଛି ଏବଂ ଆମେ ଯାହା ଚାହିଁବା ଯେକୌଣସି ସେ ସମ୍ବନ୍ଧରେ ଯେକୌଣସି ବିଷୟରେ ଆମେ ବିଜ୍ଞାନ ମାଧ୍ୟମରେ ବା ଇଣ୍ଟରନେଟ ଯୁଗରେ ଆମେ ସବୁ କିଛି ଉପଲବ୍ଧ କରିପାରୁଛୁ ଯାହା ଯାହାକି ଆମ ପାଇଁ ସମସ୍ତଙ୍କ ପାଇଁ ବହୁତ ସଦୁପଯୋଗ ହେଇପାରୁଛି।
ଆଜ୍ଞା। ଆଧୁନିକ ଯନ୍ତ୍ରପାତି ବିଷୟରେ କିଛି ଆପଣ କହିବାକୁ ଚାହୁଁଛନ୍ତି?
ବିଶେଷ ଧାରଣା ନାହିଁ। ତ ଆପଣ ଯଦି କିଛି ଜାଣିଥିବେ, ଆପଣ କହିବେ ହେଲେ ମୁଁ କିଛି ଆପଣଙ୍କ ଠାରୁ ସେମା ଶିଖିବି।
ଆଗରୁ ହଳ ଯୁଗରେ ହଳ ଚାଲିଥିଲା କିନ୍ତୁ ଏବେ ହଳ ଶୀଘ୍ର ହବା ପାଇଁ ଟ୍ରାକ୍ଟର ର ବ୍ୟବହାର କରାଯାଉଛି। ଏହା ମଧ୍ୟ ଏକ ଆଧୁନିକ ଯନ୍ତ୍ରପାତି ଅଟେ। ବନ୍ଧୁ
ନିଶ୍ଚିତ ଭାବରେ ଆପଣ ସଠିକ ଉଦାହରଣ ଦେଇଛନ୍ତି। ଅବଶ୍ୟ ଆମର ଉଁ ଗାଁ ମାନଙ୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଧୁନିକ ଆଧୁନିକରଣ ହୋଇପାରି ନାହିଁ ବର୍ତ୍ତମାନ ମଧ୍ୟ ଚାଷ ଭାଇ ମାନେ ଲଙ୍ଗଳ ସାହାଯ୍ୟରେ ଚାଷ କରୁଚନ୍ତି। ହଁ ମୁଁ ଦେଖିବାକୁ ପାଇବି ବୋଧ ହୁଏ ଆଗାମୀ ଦୁଇ ଚାରି ପାଞ୍ଚ ବର୍ଷ ମଧ୍ୟ ନିଶ୍ଚିତ ଭାବରେ ଆଧୁନିକ ଯନ୍ତ୍ରପାତିରେ ଚାଷ କରୁଥିବେ ଏବଂ ଅଧିକ ପରିମାଣରେ କମ ସମୟରେ କରିପାରିବେ ଆଶା କରୁଚି।
ଠିକ୍ କହିଲେ ଆପଣ। ଘରୋଇ ଉପକରଣ ଯେପରିକି ୱାସିଂ ମେସିନ୍ ମିକ୍ସଚର୍ ଏବଂ ସେଇ ଯାକ ମଧ୍ୟ ବିଜ୍ଞାନ ଉପରେ ହିଁ ଆସିଥାଏ। ଆପଣ ଜାଣିଛନ୍ତି?
ଅବଶ୍ୟ ଆପଣ କହିବାରୁ ମୋର ମନେ ହଉଛି ଆପଣ ସଠିକ ଠିକ କହିଛନ୍ତି ଅବଶ୍ୟ ମୁଁ ଦେଖିଥିଲି ଦେଖିଛି ମଧ୍ୟ ଏବଂ କହିଲା ବେଳକୁ ମର ଧାରଣାରେ ଆସୁନଥିଲା ଆପଣ ସଠିକ ଉଦାହରଣ ଗୁଡିକ ଦେଇଛନ୍ତି। ବସ ଘର ଲୋକ ଅଛି ଭଲ ଅଛି ଆମର ଫ୍ୟାନ ଅଛି। ପ୍ରତ୍ୟକ ଜିନିଷ ବିଦ୍ୟୁତ ବୈଦ୍ୟୁତିକ ଜିନିଷ ନିଶ୍ଚିତ ଭାବରେ ବିଜ୍ଞାନର ଅବଦାନ ଅଟ
ଆପଣ ଶିକ୍ଷା ଉପରେ କଣ କହିବାକୁ ଚାହୁଁଛନ୍ତି?
ଶୁଣି ପାରିଲିନି ଆଜ୍ଞା ପୁଣି ଥରେ କହିବେ?
ଆପଣ ଶିକ୍ଷାକୁ ନେଇକି ଆଗକୁ କଣ କରିବାକୁ ଚାହୁଁଛନ୍ତି।
ହୁଁ ହୁଁ। ନିଶ୍ଚିତ ରୂପେ ଶିକ୍ଷା ଏକ ଆମର ଦୈନନ୍ଦିନ ଜୀବନରେ ନିଶ୍ଚିତ ରୂପେ ଶିକ୍ଷାର ମହତପୂର୍ଣ୍ଣ ଭୂମିକା ରହିଛି ଯାହାକି ଆମେ ଯଦି କାହାର ଶିକ୍ଷାକୁ ବ୍ୟାଖ୍ୟା କରିବାକୁ ଯିବା ତେବେ ତାହା ଏମିତି ହେପାରେ ଶିକ୍ଷା ଏକ ଜୀବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ଶିଖିବାର ଏକ ପ୍ରକ୍ରିୟା ଟେ ଯାହାକି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ବି ଅବା ବେଳ ହଁ
ବିନା ଶିକ୍ଷାରେ କେହିଁ କିଛି ମୂଲ୍ୟ ନଥାଏ ବନ୍ଧୁ ନା?
ନିଶ୍ଚିତ ନିଶ୍ଚିତ। ଯଦି ଜଣେ ଉଚିତ ଶିକ୍ଷା ପାଇପାରିବ ତେବେ ସେ ନିଶ୍ଚିତ ଭାବରେ ପ୍ରତ୍ୟେକ ଜିନିଷ ଟାକୁ ବୁଝି ବୁଝିପାରିବ ଏବଂ ସେହି ଜିନିଷ ପ୍ରତି ତାର ଭୟର କୌଣସି ଭୟ ରହିବ ନାହିଁ। କି ଆଶଙ୍କାଟେ ରହିବ ନାହିଁ କାରଣ ସେ ପ୍ରତ୍ୟେକ ଜିନିଷ ଘଟୁଥିବା ପଛର ରହସ୍ୟ ହବା ଉଚିତ କାରଣ ଟାକୁ ଜାଣିଥିବ ତଦନୁଯ ଯଦି ସମସ୍ୟା ଉପୁଜେ ତେବେ ତାହାର ପ୍ରତିକାର ସେ କରିପାରିବ। କେବଳ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ। ତେଣୁ ଶିକ୍ଷା ନିଶ୍ଚିତ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପହଞ୍ଚିବା ଦରକାର ପ୍ରତ୍ୟେକ ଉଚିତ ଉଚିତ୍ ଶିକ୍ଷା ଗୁଣମାନର ଶିକ୍ଷା ଏବଂ ପ୍ରତ୍ୟେକ ଲୋକ ଶିକ୍ଷାକୁ ଗ୍ରହଣ କରିବା ଉଚିତ୍। ମୋ ହିସାବରେ, ଆପଣ କଣ କହୁଛନ୍ତି?
କହିଲେ, ବନ୍ଦାପଣ ହେଇ ଲାଗିଲା ଯେ ମ ର ଭାରତୀୟ ଜଣେ ଏପରି ବିଚାରଧାରା ରଖିଛନ୍ତି। ଜାଣି ମୋତେ ଖୁସି ଲାଗିଲା। ଆ ହେଇଗଲାଣି ନମସ୍କାର। ଏ କେମିତି